ହ୍ୟାଲୋ।
ହଁ।
ଜୟ ଜଗନ୍ନାଥ ଆପଣଙ୍କ ଭଏସ ଟା କ୍ଲିୟର ଶୁଣ ଯାଉଛି।
ହଁ ହଁ କୁହନ୍ତୁ।
ଆପଣଙ୍କ ସହିତ ଗୋଟେ କଥା ଟା ସେୟାର କରିବାକୁ ବହୁତ ଇଚ୍ଛୁକ ଅଛି। ଆପଣଙ୍କ ଜଣେ ପରମ ମିତ୍ରଙ୍କ କଥା ଏଇଟା
ହଁ ହଁ ଆଜ୍ଞା ଆଜ୍ଞା କୁହନ୍ତୁ କୁହନ୍ତୁ।
ସେ ପରମ ମିତ୍ରଙ୍କ ନାମ ହେଲା ସୌମ୍ୟ ରଞ୍ଜନ। କହୁ ବାରିିକ ସାରିକ ଆଜ୍ଞା ଆଜ୍ଞା।
ଆଜ୍ଞା ହଁ କୁହନ୍ତୁ।
ସେ କହିଲେ ସେ ମତେ କହିଲେ କି କିପରି ତାଙ୍କ ଘର ଜଣେ ସେ ଜଣଙ୍କର ପ୍ରିୟ ଛାତ୍ର ଥିଲେ ସେ ଥିଲେ ଏସ
ଭାବରେ ତାଙ୍କ ଜୀବନରେ ଦୁଃଖ ଆଣିକି ତାଙ୍କୁ କଷ୍ଟ ଦେଇଦେଲେ ତାଙ୍କ ହୃଦୟକୁ ପ୍ର କରିଦେଲେ ସେଇ ବିଷୟରେ ମତେ କହୁଥିଲେ ତାଙ୍କ ବ୍ୟତି
କାହିଁକି ଶାରଦ ସୌମ୍ୟ ରଞ୍ଜନ ଏସର ସାର୍ ତ ସୋମ୍ୟରଞ୍ଜନ ବାରିଙ୍କୁ ପୁରା ମୁଣ୍ଡରେ ବସ୍ ବସେଇକି ବୁଲଉଥିଲେ। ପୁଣି ଏସ୍ ଆର ସାର୍ କଣ କରିଦେଲେ?
ଆଜ୍ଞା ଆଜ୍ଞା ସି କ୍ଲାସ ର ସବୁ ଛାତ୍ରଛାତ୍ରୀ ମାନଙ୍କୁ ଭଲ ଭାବରେ ଉଚ୍ଚ ପଦବୀରେ ନେଇକି ଅ ତୁମକୁ ଭଲ ଭାବରେ ଦେ
ତୋ ଭଏସ କଟ୍ ହଉଛି।
ଆପଣ
ହଁ ହଁ ହୁଁ ହୁଁ।
ହଁ, ଶୁଣାଯାଉଛି ଏବେ?
ହୁଁ ହୁଁ।
କଣ ହେଇଁ ଡାକିଛନ୍ତି। କିଏ ଡାକିଛନ୍ତି?
ନାଇଁ ହୁଁ। କଣ ବେ।
ସେ କହିଛନ୍ତି ତମ ପାତୋଡାରେ ତମେ ସମସ୍ତଙ୍କୁ କାମ ନିପଟେଇଦେଲି। ଯେତିକି ପିଲା ଭଲ ମାର୍କ ରଖିଥିଲ। ତ ସିଏ କଣ ଚାହିଁଲେ କି, ଏ ବର୍ଷ ସେଇ ମାନେ ଯୋଉମାନେ ନାଇଣ୍ଟି ପରସେଣ୍ଟ ଉପରେ ରଖିଛନ୍ତି। ସେ ଦିଟା ଛୁଆଙ୍କୁ ସୌମ୍ୟା ଆଉ ଶୋଭମଙ୍କୁ ସେମାନେ ସିଏ ସେମାନଙ୍କୁ ଦିଇ ଜଣଙ୍କୁ କଣ କରିବେ ନା ଏଇ ବର୍ଷ ତାଙ୍କୁ ଭଲସେ ଟିକେ ସଂସ୍କାର ଭସ୍କାର ସବୁ କରିକି ଛାଡ଼ିବେ। ତ ସେ କଣ କଲେ ନା ତାଙ୍କୁ ଟ୍ୟୁସନକୁ ଡାକିଲେ ସେ ଟିୟୁସନକୁ ଡାକି ସାରିଲା ପରେ ସେମାନଙ୍କୁ ଯୋଉ ଟ୍ୟୁସନକୁ ଡା କା ହେଲା ସେ ଆଉ ଯୋଉମାନେ ଏଇ ବର୍ଷର ଯୋଉମାନେ ଏଇ ବର୍ଷର ଆ ଆମର ଦିଟା ତଳ ବ୍ୟାଜ ପିଲା ଯୋଉମାନେ ଏ ବର୍ଷ ପାସ ଆଉଟ୍ ହେଲେ।
ହୁଁ ହୁଁ ହୁଁ।
ହଁ ତ ସେମାନଙ୍କୁ ସେମାନେ କଣ କଲେ ନା ତାଙ୍କ ଫୁଲ ତୋଳା ଦେଲେ। ତାଙ୍କର ଜଗନ୍ନାଥଙ୍କୁ ଗୋଟେ କଣ ଗୋଟେ ଦେଲେ ସବୁ ଦେଇ ସିଲା ପରେ ଏଇ ଦିଟା ପିଲା ଯୋଉ ଆସିଛନ୍ତି ତାଙ୍କୁ ବାସିରେ ସେମାନଙ୍କୁ ପଚାରିଲେ ନାହିଁ ସେମାନେ କଣ କରିଲେ ଆଉ ଗୋଟେ ଛୁଆ ଯେତେବେ ପୁଣି ଶୁଭମ, ତାର ଚାରି ଦିନ ଗଲେ ତାର ନିଟ୍ ପରୀକ୍ଷା ଅଛି ସେ ଗୋଟେ ଛୁଆ ଯାହା ପାଇଁ କିି ସେ କଲେଜ ଛାଡିଦେଲା ତର ଫାଷ୍ଟ ୟର୍ ସେ ବି ଏସ୍ ସି କଲାନି ଆ ସିଏ ତା କୁ ଡାକିଛନ୍ତି ତ ନିଟ୍ ର ଚାରି ଦିନ ପୂର୍ବରୁ ବହୁତ ମନା କଲା ପରେ ବି ତାର ସାଙ୍ଗ ସୋମ୍ୟ ତାଙ୍କୁ ଭିଡି ଭାଡିକି ନେଇକି ଆସିଛନ୍ତି। ତାପରେ ଯାଇକି ଏଇଭଳି ଭାବରେ ତା ଖାଇବାକୁ ବି ଦିଆ ହେଇଛି ସଭା ଲାଷ୍ଟରେ। ଏମାନ ସମସ୍ତଙ୍କୁ ଖାଇବା ଦିଆ ହେଇସାରିଥିଲା। ଏମାନଙ୍କୁ ସଭା ଲାଷ୍ଟ। ଯାଇକି କେତେବେଳେ ବାରଟା ଗୋଟେ ସେତେବେଳେ ମାନଙ୍କୁ ଖାଇକୁଆ ହେଲା। ତ ଟୋଟାଲ ଉପରେ ତାଙ୍କୁ ଅଧ ଭେଳିଆ ଖଟେଇବାକୁ ହିଁ ଡକା ହେଇଥିଲା। ତ ସେ କଥାଟା କହିଲେ। ମୁଁ ତାପରେ ତାଙ୍କୁ କହିଲି କି ଆପଣ ତାହେଲେ ଆପଣଙ୍କ ଶିକ୍ଷକଙ୍କର କଥାକୁ ମର୍ମ ଭେଦ କରି ଜାଣି ପାରିଥିବେ। କେତେ ବର୍ଷ ହେଲାଣି କି? ଯୋଉ ଶିକ୍ଷକଙ୍କ ପାଇଁ କି ଆମ ଆମର ମୁହଁକୁ ବି ସେ ଚାହୁଁ ନଥିଲେ। ତ ସେ ତାଙ୍କ କଥାକୁ ଭଲ ଭ ଭରେ ବୁଝି ପାରିଥିବେ। ସେ କହିଲେ କି। ତାଙ୍କ ସାର୍ ଙ୍କର ଏଇ ସବୁ ଗୁଣ ଆଉ ପ୍ରାକୃତି ଦେଖି ତାଙ୍କୁ ବହୁତ କଷ୍ଟ ହେଲା। ତାପରେ ମୁଁ ଏଇ କଥାରେ ଆଉ କଣ କି କହିବି? ଆଉ ସେ ଯଉ ଛୁଆକୁ ନେଇକି ଆସି ସେନେଇ ସେ ଛୁଆର ଆହୁରି ସେ ଡିପ୍ରେସନ୍ କୁ ଚାଲିଗଲା। ଆଉ ତାପରେ ଶେଷରେ ସେ ରାଜେଶ୍ ଘରକୁ ଯାଇକି ତାଙ୍କ ଘରେ ଖିଆପିଆ କରିକି ଆସିଲୁ।
ଆଚ୍ଛା- ଆଚ୍ଛା ହୁଁ- ଆପଣ କହିଥାନ୍ତେ ନା। ଯଉ ସାଙ୍ଗ ପାଇଁ ଅ- ଆପଣ ଏତେ ଭଲ ଭଲ ସାଙ୍ଗ ମାନଙ୍କୁ ପାଦରେ ଦଳି ଚକଟିକି ତାଙ୍କ ଇଜ୍ଜତ୍ ରଖିନଥିଲେ ସେଇ ସାରା
ହଁ- ହଁ-ସ୍।
ଲାଷ୍ଟ୍ ରେ କଣ ହିଁ କଲେ ଲାଷ୍ଟ୍ ରେ ସାର୍ ବି ସେମ୍ ହିଁ କଲେ ଦଳିଚକଟି
ଆଜ୍ଞା- ଆଜ୍ଞା। ଆପଣଙ୍କର ଇଜ୍ଜତ୍ ମାନ୍ ମହତର ସବୁ ଯାହା କଲେ ସେଇଟା ଆମେ ତ ଦେଖି ପାରୁଚୁ। ସେଇଟା ବାକି ମୁଁ ତାଙ୍କୁ ଗୋଟେ ଭଦ୍ର ଦୃଷ୍ଟିରୁ କହିକି ବୁଝେଇଚି। ଆଶା କରୁଚି କି ତାଙ୍କୁ କଲେ ଆହୁରି ଭଲ ଭାବେରେ ବିସ୍ତୃତ ଭାବେରେ ବୁଝେଇବି ଆ ପରେ କଲ୍ କରିକି। ଆଁଉ -ସେ ବନ୍ଧୁ ଜଣଙ୍କ ଏତେ ଦିନ୍ ଏତେ ଦିନ୍ ପରେ କଥା ନହବା ପରେ ଏ
ହ ଭଏସ୍ କଟ୍ ହଉଚି ଭଏସ୍ କଟ୍ ହଉଚି।
ଗୋଟେ କାର୍ୟ କଥା ହଉଚନ୍ତି ଆ ଏ କାର୍ୟ ଦୃଷ୍ଟିରୁ ଲୋ ବେବି ଶୁଣାଅନା।
ହାଲୋ ହଁ ଆପଣ ଯାହା କହିଲେ ଅଧା କଥା ମୁଁ ବୁଝିପାରିଲି ନାହିଁ।
ହଁ-ଆପଣଙ୍କ ଭଏସ୍ ଟା ବି ଶୁଣାଯାଉଚି ଆଶା କରୁଚି ଯେତିକି ଶୁଣା ଯାଉଚି ସେତିକି ଶୁଣନ୍ତୁ ଆଉ ଯେତିକି ନ ଶୁଣା ଯାଉଚି ସେଟା ଟିକେ ମ୍ୟାନେଜ୍ କରିଦିଅନ୍ତୁ ଆଉ।
ଆଜ୍ଞା -ଆଜ୍ଞା ହୁଁ- ନିଶ୍ଚିନ୍ତ କେବ୍
ଆଜ୍ଞା।
ଆଉଥରେ ଟିକେ ରିପିଟ୍ କରିବେ ଯାହା କହୁଚନ୍
କିଥିଲେ।
ତାଙ୍କୁ ଥରେ ଡାକିଥିଲେ ଯଉ ଥରକ ରେଜଲ୍ଟ୍ ବାହାରିଥିଲା ଡାକିଥିଲେ ଏବେ ପୁଣି ଏ ରବିବାର୍ ଟା ଆଉ ଥରେ ଡାକିଥିଲେ। ତ ଏ ରବିବାର୍ ଟା ଆଉ ଥରେ କଣ ପାଇଁ ଡାକିଥିଲେ ସେ କଥାଟା ମୁଁ ଆପ୍-ତାଙ୍କ ଠାରୁ ବୁଝିକି ଆପଣଙ୍କୁ ନିଶ୍ଚିନ୍ତ କହିବି। ମୁଁ ତ ପ୍ରଥମେ ତ ଏଇ ବୁଝିପାରୁନି କି ସେ ପୂର୍ବ ଥରକ ତାଙ୍କୁ ଯଉ ଡାକିଥିଲେ ସେ ଏତେ ସମ୍ମାନ ଆଉ ଏତେ ସ-ଉଁ-ଅ- ମାନେ ଲଜ୍ଜା ସହିତ ଗ୍ରହଣ କରିସାରିଲା ପରେ ସେ ଫୁଣି ଏ ରବିବାର୍ କିପରି ଯାଇଥିଲେ।
ହୁଁ।
ତ ତାଙ୍କର ଏହି ମହତ ବ୍ୟକ୍ତିତ୍ୱକୁ ଦେଖିକି ଏବଂ ତାଙ୍କର ଇଏ ସବୁ ଦେଖି ସାଇଲା ପରେ ଆତ୍ମସମ୍ମାନ କୁ ଦେଖି ସାରିଲା ପରେ ହଁ ମୋର ମନ ବିଦାର ହୋଇଯାଉଚି ଆଉ ତାଙ୍କ କଣ ହେଇ କହିବି ନାଁ ମନ ବିଦାର ହଉନି ମତେ ବହୁତ ଖୁସି ଲାଗୁଚି ବା ବହୁତ ଖୁସି ଲାଗୁଚି ମନରେ ଶାନ୍ତି ପହଞ୍ଚୁଛି କାହିଁକି ନା ଦିନେ ଗୋଟେ ସମୟ ଥିଲା ଯୋଉ ସମୟରେ ଆମେ ତା କୁ ଫିିଜିକ୍ସ୍ ର ନୋଟ୍ ମାଗୁଥୁଲୁ ଆଉ ସିଏ ଦିନେ କହିଦେଇଥିଲେ କି ମୁଁ ଦେଇ ପାରିବିନି କେବଳ ମୋର କିଛିଟା ହିଁ ପାଣିପାତ ସାଙ୍ଗମାନଙ୍କୁ ଦେଇପାରିବି ଆଉ ହଁ ବନ୍ ପ୍ରିୟ ପ୍ରିୟ ସଖାସଖି ଠିକ୍ କଥା ବିଲକୁଲ ଠିକ୍ କଥା ସେମାନଙ୍କୁ ଦେଇ ପାରିବି ଆଉ ଆମମାନଙ୍କୁ ହଁ ଆମୁକୁ ଦେଇଦେଲେ ତା ଙ୍କର ଶା ତାଙ୍କର ସବୁ କିଛି ନଷ୍ଟ ହୋଇଯିବ ଭ୍ରଷ୍ଟ ହୋଇଯିବ। ସିଏ ତାଙ୍କ ପରିକ୍ଷାରେ ଫେଲ୍ ହୋଇ ଯିବେ ଆଉ ଆମେ ବି ଆମେ ବି ଫେଲ୍ ହେଇଯିବୁ ଆମେ ପା ମାର୍କ ରଖିନେ ପାସ୍ କରିପାରିବୁ ନେହିଁ। ସେ ପୁଣି ଆମୁକୁ ଏଇଟା ବି କହିଥି ହଁ ହଁ ଆମେ ତାଙ୍କର ଟିମ୍ ଦଳକୁ ପଳେଇଲେ
ବେ ହଁ।
ତାଙ୍କର ସେ ଟପ୍ ତା ଟପ୍ ୱ ଟିମ୍ ରେ ମୁଁ ପଳେଇ ଯାଇଥାନ୍ତି ଆଉ ଯଦି ବି ପଳେଇ ଯାଇଥାନ୍ତି ସେ ସାର୍ ଙ୍କ ବେ ଜତି ସହିକି ମୁଁ ଫୁଣି ବି ବଧେ ନିଜର ମୁହଁକୁ ଫୁଣି ନିଜ ସ୍ଥାନକୁ ଫେରି ପାରି ନଥାନ୍ତି ତ ମୁଁ ଯାହାକୁ ହୁଏ ମଣିଷର ମଙ୍ଗଳ ପାଇଁ କି ହୁଏ ମୁଁ ଏ କଥାଟା ବୁଝିପାରି
ମୋ ପତି ତୁମେ ଏ ତମେ ବି ଯିବ।
ହୁଁ।
ଏହିପରି ଭାବରେ ପୁରୁଣା ସାଙ୍ଗମାନଙ୍କର କଥା ଶୁଣିକି ବହୁତ ଭଲ ଲାଗୁଛି ଆଉ। ଆଉ ଗୋଟେ କଥା ବି ଆପଣଙ୍କୁ କହିବାଥିଲା।
ହୁଁ। ଭଲ ଭଲ ଯାହା ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ଯାହା ହେଇଚି ଆମ ସ ହ ମଙ୍ଗଳ ପାଇଁ ହେଇଛି।
ଠିକ୍ କଥା ଠିକ୍ କଥା ଆଉ ଗୋଟେ କଥାଟା କଁ ହେଇଛି ନାଁ ମୋର ଆଉ ଗୋଟେ ସାଙ୍ଗ ପ୍ରାପ୍ତି ସାଙ୍ଗ ତ ନୁହେଁ ସେ କେବଳ ବାଏ ସାଇଡ଼୍ ପର୍ସନ ଭାବରେ ଅ ଛନ୍ତି ସିଏ ମତେ କହିଲେ କି ସ ସୌମ୍ୟକୁ କଲ୍ କରିଥିଲେ କି? ନାଊ ଆମ ଟ୍ୟୁସନ୍ ର ବ୍ୟକ୍ତି ଜଣକ ବିଭୁ। ତାଙ୍କର ଗୋଟେ କା ଚେ ପାଇଁ କଲ୍ କରିଥିଲେ ତ କଲ କରିକି ପ ପଚାରୁଛନ୍ତି କି ତାଙ୍କୁ କି ଅ ପଚାରୁ ପଚାରୁ ପଚାରୁଛନ୍ତି କି ପ୍ରାପ୍ତି ଭାଉଜ ଏବେ କିପରି ଅଛନ୍ତି? ଆଉ ଭଲରେ ଅଛନ୍ତି କି ନ ଅଛନ୍ତି? ଏଇ କଥାଟା ଶୁଣିକି ତାଙ ତାଙ ତା ଙ୍କର ଯିଏ କଲ ହଁ ଠିକ୍ କଥା। ଏ କଥାଟା ଶୁଣିକି ଆ ମାନେ ଯୋଉ ପୁଅ ଯୋଉ ବ୍ୟକ୍ତି ଜଣକ କଲ୍ ରେ ଥିଲେ ମାନେ ସୌମ୍ୟରଞ୍ଜନ ସିଏ ତ ଆଗୁରୁ ବି ସେ ମାନେ ଝିଅକୁ ପସନ୍ଦ କରୁଛନ୍ତି ଯେହେତୁ ସିଏ ଦାନ୍ତ ଦେଖେଇଦେଲେ। କହିଲେ ହଁ ହଁ ସେ ଭଲରେ ଅଛନ୍ତି ଏ କଥାଟା ଯେତେବେଳେ ସେ ପ୍ରାପ୍ତି
ନିଆଁ ଲାଗିଗଲା। ହ୍ୟାଲୋ।
। । ଭଏସ ଆସୁନି। ହଁ-ହଁ-ହଁ, ହଁ-ହଁ